ହ୍ୟାଲୋ ହଁ।
ମୁ, ମୁ ହଁ ମୁଁ ତ କଲ୍ କଲି ଗଲା ନା।
ହଁ ଆପଣ କହିଲେ କଣ ଗୋଟେ ଦେଖେଇଥିବ ଆଉ କଣ ଗୋଟେ ହେଇଥିବ ଆଉ।
ଅ, ତୋମର କଥା ହେଲେ କଣ ହେଲା ମାନେ କଲ୍ ଟା କଣ ପାଇଁ ଗଲା ନାଇ କି କଣ କଣ ସୋ କଲା କି?
ହଁ କିଛି ଗୋଟେ ଦେଖିଇଲା ଆରଃ ପରେ ଠିକ ହେଇଯିବ ସେମିତି ବହୁଥର ହୁଏ। ସେ କଥା ଛାଡନ୍ତୁ, ଆଉ ଆମର କିଛି କାର୍ଯ୍ୟକ୍ରମ ଆଗକୁ ବଢାନ୍ତୁ।
ତୋମେ ଜାଣିଛ ଯୋଉ କ୍ରିକେଟ୍ ବ୍ୟାଟ୍ ଯୋଉ ମାନେ ସେ ଯୋଉ କୋଉ କାଠରେ ତିଆରି ହଉଛି? ମାନେ ସେ ଷ୍ଟ୍ରଙ୍ଗ ସେ କେମିତି ହଉଛି ମାନେ ପୁଣି ନେଦର୍ ବଲ ରେ ଖେଳା ହଉଛି ନା?
ଆଜ୍ଞା ମାନେ ସେ ସବୁ ବିଷୟରେ ସେ ସବୁ ବିଷୟରେ ମୁଁ ସେମିତି କିଛି ମାନେ ଆ, ମୁଁ ଖୋଜ କରିନି। କିନ୍ତୁ ସେଇଟା ସତରେ ବି କୋଉ କାଠର ହଉଛି ଏତେ ଷ୍ଟ୍ରଙ୍ଗ?
ମୁଁ ଜାଣିଛି କହିବି କି?
ଆ, କୁହନ୍ତୁ, କୁହନ୍ତୁ, କୁହନ୍ତୁ ଆପଣ ଜାଣିଛନ୍ତି ବା କୁହନ୍ତୁ ନା।
ହଁ। ଆମେ ଯୋଉ କାଶ୍ମୀରେ ଆମ ଯୋଉ କାଠ ଗୁରା ନଥାଏ ଯୋଉ ଗଛଟା ପୁରା ଲମ୍ବା ଲମ୍ବା ନଥାଏ।
ହଁ ହଁ ହଁ ଫିଲ୍ମରେ ଟିଭି ସିରିଏଲରେ ମୁଁ ଦେଖ
ହଁ ଦେଖ ଖି ଚନ୍ତି ତ ଏଇଉ ମାନେ ବରଫ ଅଞ୍ଚଳ ଯଉ କାଠ ଗୁଡ଼ିକ ସେଇଥିରେଟା ମାନେ ତିଆରି ହଉଛି ସେମାନେ ବହୁତ୍ ହାଲୁକା ଆଉ ବହୁ ଷ୍ଟ୍ରଙ୍ଗ ହୋଇଥାଏ ପା।
ଅ ହଁ।
ସେଥିପାଇଁ ସେଇ ମାନେ ଇଏରେ ବନାନ୍ତି ଆଉ କାଠରେ ସେ ବନାନ୍ତି। କ୍ରିକେଟ ବ୍ୟାଟ୍ ବନାନ୍ତି ଆଉ।
ଉଁ ହୁଁ।
ହେଇଟା ମୁଁ ଭାବେ ଏତେ ଷ୍ଟ୍ରଙ୍ଗ କାଠ କେମିତି ମାନେ କାଠଟା ଏତେ ଷ୍ଟ୍ରଙ୍ଗ କେମିତି ଆକ୍ଚୂଆଲି।
ଉଁ ହୁଁ।
ଆମ ଗାଁ ଗହଳିରେ ଯୋଉ କ୍ରିକେଟ କିଣନ୍ତି ମାନେ ବ୍ୟାଟ କିଣନ୍ତି ସେରା ପୁଣି ଭାଙ୍ଗିଯାଏ ନା ଏରା ପୁଣି ଏତେ ବ ବଡ଼ ବଡ଼ ବଲ ଓଜନିଆ ବଲରେ କେମିତି ପୁଣି ବାଲାନ୍ସ କରିକି ରୁହେ ସେଇଟା ମୁଁ ଠିକ୍ କରେ ଆଉ।
ଆଛା। ହଁ ସେମିତି ବି ରହିଗଛି ଆଉ କି ଯୋଉ ସେ କାଠ ଆମେ ଏଠି ଆମ ଓଡିଶାରେ ସେ ଗଛ ହଉନେଇ।
ଆଁ।
ଆମ ଓଡିଶାରେ ସେଭଳିଆ ଗଛ ନାହିଁ ଏଠିକା ଗଛରେ ସେମିତି ଜୋର ଆସିବନି।
ସେଠିକା ଗଛରେ ଆସିବନି ଜୋ
ଆମେ ଏଠିକା ଆମର ଓଡିଶା ଗଛରେ ସେମିତି ଜୋର ଆସିବନି ସେ କାଠରେ।
ହଁ ହେଟା ହଁ ସେଟା ଗୋଟେ ନିର୍ଦ୍ଦିଷ୍ଟ କାଠର ତିଆରି ହଉଛି ନା ସେଇଥିପାଇଁ ଆଉ। ଆଉ ଖିଆ ପିଆ ସରଲାଣି?
ହଁ ଏବେ ରୋଷେଇ ଚାଲିଛି ଆଉ ଟିକେ ସମୟ ପରେ ଖାଇବା ଆଉ।
ରୋଷେଇ ଚାଲିଛି ତାହଲେ ଫାଇନାଲ।
ହଁ ରୋଷେଇ ଚାଲିଛି ତାପରେ ମୁଁ ହେବି ଯାଇଥିଲି ସହର ଆଡେ ତ କିଛି ଭାବିଲି ଜ ପାନ କରିକି ଯିବା ପାଇଁ ପୁଣି ଇଚ୍ଛା ହେଲାନି ପଳେଇ ଆସିଲି ଆ ମାନେ ଏକୁଟିଆ ମତେ ଇଚ୍ଛା ହିଁ କିଛି ହେଲାନି କି କଣ ଖାଇବା ପାଇଁ ସେଥିପାଇଁ ମୁଁ ପଳି ଆସିଲି ତରବରରେ ଆଉ।
ହଁ ଏକୁଟିଆ ଗୋଟେ ବୁଲିବା ଗୋଟେ ମଜା ଲାଗେନି ନା।
ନାଇ କେହି ଜଣେ ସାଥି ଟିଏ ଦରକାର ସାଥି ଟିଏ।
ଯାହେଲେ ଜଣ ସାଙ୍ଗସାଥି ଦରକାର ନା ବୁଲିବା ପାଇଁ ନହେଲେ ଏକୁଟିଆ ଗୋଟେ ବୋର ଯାହା ଲାଗିବନି।
ହୁଁ।
ବୋରିଂ ତ ବହେ ଲାଗିବ ନା ଏକୁଟିଆ ମାନେ ଏମିତି ବୁଲିଲେ ବହୁତ ବୋରିଂ ଲାଗିବ।
ଆଛା ଆପଣ ବିଲ ବାଡି ଚାଷ ବିଷୟରେ କଣ ଜାଣିଛନ୍ତି?
ବିଲବାଡି ଚାଷ ରେ ମୁଁ ଡିଟେଲସ କହିବି।
କୁହନ୍ତୁ।
ମୁଁ ତ ଜୋଉ ରା ଆଣିଛିି କହୁଛି ହେଲା।
ହଁ।
ଏଁ ପ୍ରଥମେ ଯେତଲେ ମାନେ ବିଲ ଚାଷ ହଉଛି ତ ଫାଷ୍ଟ ହଳ ଧରୁଛନ୍ତି। ମାନେ ଡବଲ ଧଇବେ ନା ମାନେ ମାଟିକୁ ଉର୍ବର କରିବା ପାଇଁ।
ହୁଁ।
ଉଁ ମାଟି ଉର୍ବର ହେଲା ପରେ ତାପରେ ଏଠୁ ବର୍ଷା ହବ, ବର୍ଷା ହେଲା ପରେ ବହୁତ କାଦ ହବ, କାଦ ହେଲା ପରେ ଗୋଟେ କଣ ଟ୍ରାକ୍ଟର ଆଣିକି ଧରିବେ କଣ ମଇ ଧରିବେନି କଣ?
ହା।
ହଁ ତାପରେ ଧହି ସାରିଲା ପରେ ମାନେ ଏତ ସବୁ ଗଛ ଲଗେଇଥିବେ ପୁଣି ଧାନ ଗଛ। ସେରା ଉପାଡି ଆଣି ଲଗେଇବେ ପୁଣି ବିଲରେ ଆଉ। ଇଭି କରିବେ ପୁଣି ଭଲସେ ଟା ବଢିବ ଆଉ, ଦି ତିନି ମାସ ଭିତରେ ପୁଣି ଗଛବାର ରେଡି ଆଉ। ଆଉ
ଆଉ ଆପଣ
ଆଉ ଆପଣ ମାନେ ଆପଣ ମାନେ ଯୋଉ ଏ ତମେ ଜାଣିଛ ଏଇ ଗାଡି ଫାଡି ବିଷୟରେ ଯୋଉ ଇଏ ମେସିନ ବିଷୟ ଜାଣିଛ କିଛି, ମାନେ କହିଲ ମାନେ ଯୋଉ ଗୋଟେ ମେସିନ ରେ ଲାଗିନି ଗୋଟେ ହାତୀ କଲେ ଜେସିବି ଗୋଟେ ମଝିରେ ଲାଗିନି ଗୋଳିଆଟା କଳାର ସେଇଟା କଣ କହିଲେ?
ସେଟା କୁହାଯାଏ ଆମର ବେରିଙ୍ଗ।
ବେରିଙ୍ଗ କୁହାଯାଏ।
ଆଜ୍ଞା।
ଆପଣ କେବେ ସେ ଗାଡି ଚଲେଇଛନ୍ତି?
ନା ନା ନା ନା ସେ ଗାଡି ମୁଁ ଦେଖିବା ସ୍ୱପ୍ନ।
ସ୍ୱପ୍ନ?
ଆଜ୍ଞା।
ଓ ତାହେଲେ ଆପଣ କୋଉ ଗାଡି ଚଲେଛନ୍ତି?
ମୁଁ ସୁନୁ ଗାଡି ଚଲେଇଛି ସାଇକେଲ।
ସାଇକେଲ ଗୋଟେ ଗାଡି କି?
ହୁଁ ପେଡାଲ ମାରିଲେ ଗଡିବ।
ଆପଣ କେତେ ବର୍ଷ ବୟସରେ ସାଇକେଲ ଚଲେଇବା ଶିଖିଥିଲେ କହିଲେ ଟିକେ ମତେ?
ମୁଁ ଶିଖିଥିଲି ହବ ମିନିମମ୍ ସାତ ଆଠ ବର୍ଷରେ।
ସାତ ଆଠ ବର୍ଷ ବୟସରେ ତମେ ସାଇକଲ ଚଲା ଶିଖି ଯାଇଥିଲ?
ହଁ, ଛୋଟ ସାଇକେଲ ଗୋଟେ ଥିଲା ସେଇଟା ମୁଁ ଚଲାଏ। ତା ଛଡା ବହୁତ ଥର ପଡିଚିବି ଗୁଡ ହାତ ଏରା ବହୁତ ଖଣ୍ଡିଆ ଦଣ୍ଡିଆ ହେଇଛି ଆଣ୍ଠୁ ବି ଫ୍ରାକ୍ଚର ମାନେ
ତଥାପି ତଥାପି ତମେ ତଥାପି ତମେ କେତେଥର ଭଳିଆ ସାଇକଲ ରୁ ପଡିିଛ ନୂଆ ନୂଆ ଶିଖିବା ଟାଇମ ରେ?
ବହୁତ ଥର ପଡିଛି, ତଥାପି ହବ ସେଇ ସାତ ଆଠ ଥର। ଆଉ ଆଉ ହୁଁ ବଡ ଗାଡିରୁ ବି ପଡିଛି ତିନିଥର।
ଓ ବାଇକି ରୁ ପଡିଛ?
ହଁ ବାଇକ ରୁ ବି ପଡିଛି ତିନି ଥର।
ମାନେ କେମିତି କଣ ଆକ୍ସିଡେଣ୍ଟ ହେଲା ଯେ?
ଉଁ ମୁଁ ଯେତେଥର ବି ପଡିଚି ଉଁ ମୁଁ ସେ ଠି ଥରେ ଜଣଙ୍କ ସାଙ୍ଗରେ ଏଠି ଥରେ ଜଣଙ୍କ ସାଙ୍ଗରେ ଆଉଥରେ କୋଉଠି ପଡିଥିଲି? ଆଉଥରେ କୋଉଠି ପଡିଥିଲି, ହଁ ସେଠି ଏକୁଟିଆ।
ମାନେ କଣ ଆଘାତ କିଛି କଣ ଲାଗିଥିଲା କି କୋଉଠି?
ହଁ ଆଘାତ ବେଶୀ କିଛି ହେଇନି ଏମିତି ଛୋଟିଆ ଛୋଟ ଛୋଟ ସବୁ ଖଣ୍ଡିଆ ଗୁଡା ହେଇଯାଏ ଦେହରେ।
ହୁଁ ଦେଖି ଚାହିଁ ଚଲେଇବା କଥା ନା
ନାଇ ସେଇ ଜିନିଷରେ ଟିକେ ଉଠପଡ ହବାକୁ ପଡେ ଚାହାହେଲେ ବି ପଢିବାକୁ ପଡେ।
ହଁ ଶିଖିବା ଜିନିଷ ମାନେ ଯାହାହେଲେ ତ ମାନେ ଏମତି ଯାହାହେଲେ ତ ହବ ନା।
ହୁଁ ଆମର ଯେମିତି ଆମେ ପାଠ ପଢିବା ଆରମ୍ଭ କଲା ମାନେ ଯାହାଲେ ବି ଭୁଲ ଘଟାଣା ହେଲେ ମାଷ୍ଟର ମାନେ ଗୁରୁମା ଗୁରୁମା ଆମକୁ ବାଡାନ୍ତି କି ନାହିଁ ଠିକ୍ ସେଇଭଳିଆ। ଆମେ ଯୋକୌଣସି କାର୍ଯ୍ୟ ଶିଖେଇବାକୁ ଚାହାନ୍ତି ଭୁଲ ଟା କଲେ ହିଁ ଠିକଟା ଜାଣିବା ଆଉ ଯଦି ଆପଣ କେବେ ଠିକ ଭୁଲ କରିନଥିବେ ତ ସବୁବେଳେ ଠିକ ରେ ଚାଲିଥିବ ଭୁଲଟା ହିଁ ଜାଣିପାରିବେନି। ତ ସବୁ ଜିନିଷରୁ ଚାହିଁବେ କି ମାନେ ମୁଁ ପ୍ରଥମେ ଭୁଲ କରିକି ବସେ ତାପରେ ଠିକଟା ଜାଣେ।
ହଁ ଯାହାହେଲେ ବି ଗୋଟେ ମାନେ ଗୋଟେ ଜିନିଷ ଶିଖିବାକୁ ଗଲେ ଯାହେଲେ ଭୁଲ କରିବା ଫାଷ୍ଟ ପଡିବ ଭୁଲ କଲା ପରେ ଯାଇକି ତମେ ଠିକଟା ଜାଣିବ ନାଆଉ ନହେଲେ କେମିତି ଜାଣିବ କହିଲ ଭୁଲ କଲେ ଠିକ ଜାଣିପାରିବ।
ଆଉ ସବୁବେଳେ ଯଦି ତମେ ଠିକ କରି ଚାଲଥିବ ତାହେଲେ ଭୁଲ ଟା କଉଠି ତମେ ପାଇବ। ଭୁଲଟା ହିଁ ପାଇବନି ନା ତ ସେଥିପାଇଁ ବି ଚା ଭୁଲ ସେଇଟା ଭୁଲ ଟା ଜାଣିଲା ପରେ ହିଁ ଠିକଟା ଜାଣିବ କି ଏ ଜିନସଟା ଭୁଲ ତାପରେ ଜାଣିବ ଯେ ଏଇ ଜିନିଷ ଟା ଠିକ। ତ ଭୁଲକୁ ଛାଡିକି ଠିକ କି ଧରିବ। ଆଉ ସବୁବେଳେ ଠିକ କରି କରି ଚାଲୁଥିଲ ଭୁଲ ଟା କେବେ ଜାଣିପାରିବନି ନା ତ ସେ
ଠିକ କି କେହି ମାନେ ହଠାତ୍ ମାନେ ଫାଷ୍ଟ ରୁ କି ଠିକ୍ କରିବେ ଯାହେଲେ ସେ ବହୁତ ଥର ଭୁଲ କରିବେ ବହୁତ ଥର ଭୁଲ କଲା ପରେ ସେମାନେ ସେଥିରେ ପ୍ରବୀଣ ହେଲା ପରେ ଯାଇକି ସେ ଠିକ୍ ଟା ଆସ୍ତେ ଆସ୍ତେ କରିବେ। ହଁ ମୁଁ ବି ସେଇ ସାତ ଆଠ ବର୍ଷ ବୟସରେ ଶିଖି ଯାଇଥିଲି।
ହୁଁ ହୁଁ କେତେ ଦିନରେ ଶିଖିଲେ ସାଇକେଲ?
ସାଇକେଲ ସେ ସାତ ଆଠ ବର୍ଷ ଆପଣ ଯେତିକିରେ ଶିଖିଥିଲେ ମୁଁ ବି ସେତିକିରେ ଶିଖି ଯାଇଥିଲି।
ହୁଁ ହୁଁ
ମୁଁଇ ବହେଥର ହେମିତି ପଢିଛି ସାଇକେଲ ରୁ
ଆପଣଙ୍କର ଗାଁ ରେ କେତେ ଭଳିଆ କେତେ ଭଳିଆ ଘର ହବ।
ଗାଁରେ ନା ସାହିରେ?
ଗାଁରେ ଗାଁରେ।
ଟୋଟାଲ ଗାଁ ରେ ଘର କହିବାକୁ ଗଲେ ଘର ତ ଆମର ଏଇଠି ମିନିମମ ହଜାରେ ଦି ହଜାର ତିନି ହଜାର ପ୍ଲସ ଘର ମାନେ ବଡ ଗାଁ ଟା ନା।
ଆଜ୍ଞା।
ଅଧିକ ଘର ମାନେ ହବ ହଜାରେ ପନ୍ଦରଶହ ଷୋଳ ସତରଶହ ଏମିତି ମାନେ ଘର ତ ଅଛି।
ହଁ ହଁ।
ହଁ ଅଧିକା ଲୋକ ଯେହେତୁ- ସେମିତି ଯାତ୍ରା ଫାତ୍ରା ହେଲେ ଯାହା ମାନେ ଇଏ ହେଲେ ଟିକେ ଅଧିକା- ଅଧିକ ପଇସା ଖର୍ଚ୍ଚ କରିକି ମାନେ ଅଧିକା ଧୁମଧାମ ରେ ଏମିତି ପାଳନ କରନ୍ତି ଆଉ। ଯାତ୍ରା ବିଶେଷ କରି ଅଧିକ ଯାତ୍ରାକୁୁ ଅଧିକ ଧୁମଧାମ ରେ ପାଳନ କରନ୍ତି ଯେହେତୁ ଅଧିକ ଲୋକ-
ଭିଡ଼ ହୁଏ ଯାତ୍ରା ରେ।
ହଁ ଯାତ୍ରାରେ ବହୁତ ଭିଡ ରୁହେ।
ଅ ଅନ୍ୟ ଗାଁରୁ ବନ୍ଧୁ ମାନେ ବି ଆସନ୍ତି କୁଣିଆ ହିସାବରେ।
ହୁଁ ଅନ୍ୟ ଗାଁରୁ ତ ବହେ ଲୋକ ଆସନ୍ତି ସାହିରେ ପୁରା ଲୋକ ପୁରା ଫୁଲ୍ ହେଇଯାଆନ୍ତି ନା।
ମାନେ ଆମିଷରେ ଗାଁ ଭାସୁଥିବ ସେଦିନ।
ହଁ ମତେ ଏତେ ଭଲ ଲାଗୁନଥିବ କାହିଁକି କହିଲ ଏମିତି ଗୋଟେ ବାସ୍ନା ହୁଏ ଯେ ମତେ ଭଲ ଲାଗେନି ଘରେ ରହିବା ପାଇଁ ଭଲ ଲାଗେନି ହେତି ପାଇଁ ମୁଁ ଯାତ୍ରା ଆଡ଼େ ପଳାଏ।
ଆଛା ହଁ ଘରେ କରୁ ଆମିଷର ରୋଷେଇର ମାନେ ସବୁ ସୁଗନ୍ଧ ବାସ୍ନା ସେଇଥିପାଇଁ ଆଉ।
ହୁଁ।
ହୁଁ।
ହଁ ଆପଣଙ୍କ ଗାଁ ରେ କେମିତି କଣ ଯାତ୍ରା ହୁଏ?
ଆମ ଗାଁରେ ସେଇ ଯାହାବି ଯାତ୍ରା ହୁଏ ହୁଏ କିନ୍ତୁ ଆଉ ମାନେ ଯୀବ ଉପରେ ହିଁ- ଅତ୍ୟାଚାର।
ହଁ ଯତ୍ ଯାତ୍ରା ମାନେ ଯାହା ଗୋଟେ ଭଲ ପର୍ବ ପର୍ବାଣୀ ହେଲା ମାନେ ନିରୀହ ଜୀବମାନଙ୍କୁ ସବୁ ହତ୍ୟା କରି ତାଙ୍କର ଏଇଆ ଆଉ।
ହୁଁ।
ସେ ଦଶହରା କଣ ଯାତ୍ରା କଣ ରଜ କଣ? ଯାହାବି ହଉ ଗୋଟେ ଭଲ ପର୍ବପର୍ବାଣି ଗୋଟେ ଶୁଭ ଦିନ ହେଲେ ବି? ସେଠେ ମାନେ ଆଇଁଷ ଖାଇବାଟା ଫାଇନାଲ।
ହଁ ବା।
ଆଉ ଆମେ ଅନଲାଇନ କ୍ରୀଡ଼ା କରିବେ।
ହଁ ସେ ଯୋଉ ମାନେ ଆମର ଯିଏ ଥିଲେ ବନ୍ଧୁ ଜଣେ ସିଏ କହିଲେ କି ମୁଁ ଟିକେ ଯାଇକି ମାନେ ମୋ କକ୍ଷକୁ ଯାଇ ସାରିଲା ପରେ ଟିକେ ମାନେ ଗୋଡ ହାତ ଧୁଇଁ ହେଇକି ମୁଁ ଟିକେ ବିଶ୍ରାମ କରିକି ମୁଁ ତୁମମାନଙ୍କୁ ଜଣେଇବି। ସନ୍ଦେଶ ସନ୍ଦେଶ ପ ପଠେଇଦେବି ତୁମେ ମାନେ ଆସିଯିବ ଜାଗା ଉପରକୁ ଆମେ ଖେଳ ଟି ଆରମ୍ଭ କରିବା। ତ ମୁଁ କହିଲି ହଉ ଠିକ ଅଛି ଆପଣ ଯଦି ଏବେ ବର୍ତ୍ତମାନ କାର୍ଯ୍ୟରେ ଅଛନ୍ତି ତ କକ୍ଷ କୁ ଯାଇକି ତମେ ମତେ ଖବର କରିବ? ସେ କହିଲେ ହଉ ଠିକ ଅଛି ମୁଁ ତମକୁ ଯାଇକି ଖବର କରିବି। ତାପରେ ତମେ ମାନେ ଆସିଯିବ ଜାଗା ଜାଗା ଉପରକୁ ତିନି ଜଣ ମିଶିକି ଆମେ ଖେଳ ଆରମ୍ଭ କରିବା।
ଠିକ୍ ଅଛି ଆଉ ସେ ଯଦି ମାନେ କଲ୍ କରିବ ମତେ ତମେ ଜଣେଇଦବା ଆଉ
ଠିକ ଅଛି ଏଇଟା ଆପଣଙ୍କର ଲାଷ୍ଟ କରୁଛନ୍ତି। ଆଚ୍ଛା ଆଛା ଠିକ ଅଛି ଠିକ ଅଛି।
ହଉ ଏଇ କଲ୍ ଟା ସରିଲା ପରେ ଆପଣ ମୋ କତିକି କଲ କରିବେ ଠିକ୍ ଅଛି।
ଆଜ୍ଞା ଆଜ୍ଞା।
ହଉ।
ଆପଣ ତମ ଆଡୁ ଛେଦଣ କରିଦିଅନ୍ତୁ।
ହଉ ଠିକ ଅଛି।